ହଁ ମୋ ଭଏସ ଆପଣଙ୍କୁ ଶୁଣା ଶୁଣି ପାରୁଛନ୍ତି।
ହଁ ହଁ ଶୁଣାଯାଉଛି କୁହନ୍ତୁ।
ଆଜ୍ଞା।
ଆପଣଙ୍କୁ କଣ ପସନ୍ଦ ହେଁ।
ହ ଆଜ୍ଞା।
ମୁଁ କଲି ଆପଣଙ୍କୁ କଣ ପସନ୍ଦ ମାନେ କୁ ହବି ଖେଳ ଗୀତ ନାଚ ଗୀତ
ନା ମତେ ଅ ମୁ ତ ମତେ ଏମତି ଗଛ ପଛ ଲଗେଇବା ପାଇଁ ମ ଭଲ ଲାଗେ।
ଓ ହୋ ତାହେଲେ ତ ଭଲ ଏନଭାରମେଣ୍ଟ
ହଁ ଆଜ୍ଞା ଏଇଟା ତ ଭଲ ଜିନିଷ ଆ ମତେ ଏମତି ହଁ ଛୋଟ ଛୋଟ ମାନେ
ଆଚ୍ଛା ଆଚ୍ଛା।
ଛୋଟ ଛୋଟ ଡବାରେ କି ପ କି ସବୁ ଜିନିଷ ପତ୍ର ଲଗେଇବା ଘର ସଜେଇବା ପାଇଁ ଯେମିତି କି ଛୋଟ ଛୋଟ ମନି ପ୍ଲାଣ୍ଟ ହଁ ମୁଁ ଏମିତି ଏଇସବୁ ଜିନିଷରେ ମତେ ବହୁତ ଭଲ ଲାଗେ ଆଉ ସାଧାରଣତଃ ମୁଁ ଏମତି ଘରେ ମନି ପ୍ଲାଣ୍ଟ ଗଛ ଆପଣଙ୍କର ଥିବ ମନି ପ୍ଲାଣ୍ଟ ଗଛ ଯେମିତି ହାଇଡ୍ରୋକ୍ଲୋନିକ୍ସ କରାହୁଏ ଟି ଜାଣିଥିବ ହାଇଡ୍ରୋ ପାଣିରେ କିନା ଗଛରେଲଗାଯାଏ
ଆଚ୍ଛା ଆଚ୍ଛା ନାଇଁ ଭଲ ନା ସେଇଟା ଗୋଟେ ଭଲ ହବି ବୃକ୍ଷରୋପଣ କରିବା ଆଇପିଏଲରେହେମତି ଗୋଟେ ଡଟ୍ ବଲ୍ ରେ ଉଣେଇଶି ଟା ଗଛ ଲାଗୁଛି
ହଁ ସେଇଟା ତ ଗୋଟେ ବହୁତ ଭଲ ଜିନିଷ ମୁଁ ମୁଁ ତ ଏଟା ଜାଣିନଥିଲି ମୁଁ ବହୁତ ପରେ ଜାଣିଲି ମୁଁ ଶୁଣିଲି କିମିତି ହଉଛି ଜିଷ ମତେତ ଖୁସି ଲାଗିଲା କି ହଁ ଆମେ ଏନଭରଣ୍ ପାଇଁ ମାନେ ଆମ ପରିବେଶ ପାଇଁ ଏଥିରେ କିଛି ବି ଆମକୁ ପୋଡୁଛେ ଆପଣ କହିପାରିବେ ବର୍ଷ ଆଇ ପିଏଲ ରେ କାହାକୁ ମିଳେ
ହଁ ସେଇଟା ଆକୁ ମିଳିଯିବା ସିରାଜ କୁ
ଆଜ୍ଞା ଠିକ କହିଲେ।
ସି ରାଜା ଆଉ ଇଏ ଥିଲେ ଆ ରାବାଟା ଥିଲେ ଆଗ ବଛ ହେଇକି
ଏଥିରେ ତ ରାବଡା ନେଇଛନ୍ତି ସେ ପପଲ କ୍ୟାପ।
ହଁ ସେ ଗୋଟେ ୱିକେଟ୍ ନହେଲେ ଭୁବନେଶ୍ୱର କୁମାର ନେଇଥାନ୍ତେ।
ହଁ ସେ ଗୋଟେରେ ହିଁ ସେ ଲାଷ୍ଟ ମ୍ୟାଚରେ। ଯଦି ଗୋଟେ ନେଇ ଯାଇଥାନ୍ତି।
ସେଇ ଯୋଉ ୱିକେଟ୍ ଟା ପାର୍ଟିକଲ ଯୋଉ ଆଉଟ୍ ହେଇଗଲେ ସେ ନେଇଗଲେ ୱିକେଟ ଟା ସେ ସେଥିପାଇଁ ନହେଲେ ନହେଲେ ଭୁବନେଶ୍ୱର କୁମାର ଅଲରେଡି ନେଇ ଯାଇଥିଲେ। ଖାଲି ସେ ଗୋଟେ ୱିକେଟ୍ ଅନ୍ତର ଥିଲା। ସେଇ ଟିକେ ଦୁଖ ଲାଗିଲା। ଯଦି ଭୁବନେଶ୍ୱର୍ କୁମାର ନେଇଥାନ୍ତା ଷୋହଳରେ ନେଇଥିଲା ନା ହାଇଦ୍ରାବାଦ ପଟେ ଥିଲା ଆର ସି ବି ମ୍ୟାଚ ରେ। ଏଥର ଯଦି ନେଇଥାନ୍ତା ବଢ଼ିଆ ହେଇଥାନ୍ତା।
ଆଉ ଏଥିରେ ମ ବୈଭବ ସୂର୍ଯ୍ୟବଂଶୀ ପାଞ୍ଚଟା ଟ୍ରଫି ଆ ଆ ପୁରା ନେଇଛନ୍ତି।
କିଏ କଣ କହିଲେ।
ବୈଭବ ସୂରିଆବଂସିପାଞ୍ଚଟା
ହଁ ସିଏ ସବୁ ଟ୍ରଫି ନେଇଗଲେ ସୂରିୟବଂଶୀ। ସେ ଖେଳ ବି ହେମିତି ହେ ଅରେଞ୍ଜ କ୍ୟାପ୍। ପ ସୁପର ଷ୍ଟାଇଗର ଏଞ୍ଜଲ ସିକ୍ସେସ୍ ଏମର୍ଜେନ୍ସି ପ୍ଲେୟର୍।
ସବୁ ନେଇଛନ୍ତି।
ସବୁ ନେଇଯାଇଛନ୍ତି, ଷୋହଳ ବର୍ଷର ପିଲାଟା ଅଛି ଏନର୍ଜି। କିନ୍ତୁ ବର୍ତ୍ତମାନ ଏଜରେ ଯେଉଁ ଏନର୍ଜିଟା ଅଛି। ସେ ଭବିଷ୍ୟତରେ ଟିକେ ରୋଗର କାରଣ ହେଇପାରେ।
ହଁ ସେଟା କହିହବନି ତ।
ସେଠି କହିହବନି ଜଣଙ୍କ ଫିଟନେସ୍ ଉପରେ କଥା।
ଜଣେ ସୁପର ସେଇଟା ହିଁ ମୁଁ କହୁଛି। କାରଣ ତାଙ୍କ
ବେନଜି ଲଗେଇଦବା ଆଗକୁ ଟିକେ ଇଏ ହେଇପାରେ ନା।
ଥକିଯିବେ ଆଉ ମାନେ ଆଉ ସେମିତି ବି କମ ବୟସରେ ଯଦି ଅଧିକା ଚାପ ପଡେ। ତାହେଲେ ବି ମଣିଷର ମାନସିକ ବହୁତ ମାନେ ଚିନ୍ତା ବହୁତ ମାନେ ବଢିଯାଏ ତ, ମାନସିକ ଅବସାଦ ବି ବହୁ ଜଲଦି ଆସିଯାଏ, ତ ସେଥିପାଇଁ ତାଙ୍କୁ ତାଙ୍କ ବଡି କୁ ବି ତାଙ୍କ ମାନେ ଶରୀରକୁ ବି ସୁ ସ୍ଥ ରଖିବାକୁ ପଡେ।
ସୁସ୍ଥ ରଖିବା ଜଗି ରଖି ଚଳିଆ ଜଗି ରଖି ଖେଳିବାକୁ ପଡ଼ିବ ଆଉ ସବୁ ମ୍ୟାଚରେ ଏମତି ବାଦଡେଇଦବ ବୋଲି ଦେଖିବା ଆସିକି ଫାଇନାଲ ମ୍ୟାଚରେ ଆଉଟ ହେଇଯାଇ ଥିବ।
ଆ ଏବେ ଯାଏ ତାକୁ ଡିଫରେଣ୍ଟ ଉ ମାନେ ଖେଳିବାଟା। ଟିକେ ଶିଖିବା ଦରକାର ମତେ ଲାଗୁଛି କ୍ରିକେଟ ସେ ଖେଳି ଛନ୍ତି ଆପଣ ଯଦି ତାଙ୍କର ଦେଖିବେ। ସେ ଅଣ୍ଡର ନାଇଣ୍ଟିନି ଅଣ୍ଡର ନାଇଁଟିନି ୱର୍ର୍ଲ୍ଡ କପ ଜୋ ସେ ଖେଳିଥିଲେ ଡିଫେଣ୍ଡ ବି ସେ ଖେଳିଛନ୍ତି। କିନ୍ତୁ। ମତେ ଲାଗୁଛି ଏବେ ବି ତାଙ୍କୁ ଆହୁରି ସି ଶିଖିବାର ବହୁତ ଆବଶ୍ୟକତା ଅଛି। ମାନେ ସବୁବେଳେ ଖାଲି ଆପଣ ଚାରି ଛ ରେ ତ ଖେଳିପାରିବେ ନା ଆପଣଙ୍କୁ ଚେଞ୍ଜ କରିବା ବି
ସଦାବେଳେ ହବ କି ବିରାଟ କୋହଲି ଦେଖନ୍ତୁ। ସିଏ ଆପଣ ଖେଳିଟାକୁ ଲାଷ୍ଟ ଯାଇ ନେବେ। ରୋହିତ ସଙ୍ଗୟ ହେଉ କି ଅଲଗା ଯେଉଁ ମାନେ ହିଟର ପ୍ଲେୟର୍। ସେ ଆସିକି ସାଙ୍ଗେ ସାଙ୍ଗେ ଯଦି ବାଡ଼ିଇବା ବାଡ଼େ ନହେଲେ ଆଉଟୁ।
ହଁ।
ବିରାଟ୍- ବିରାଟ୍ କୋହଲି, ଗିଲ୍ ଏମାନେ ହଉଚନ୍ତି କ୍ଲାସିକାଲ୍ ପ୍ଲେୟର୍ ଖେଳଟାକୁ ଲାଷ୍ଟ୍ ଯାଏଁ ନେଇକି ଯିବେ। ଜଗି- ଜ-ଜଗି ରଖି କି ଖେଳିବେ। ତେଇଶି ୱାର୍ଲଡ୍ କପ୍ ଦେଖିଦେବେ ସିଏ କେନ୍ତି ଖେଳୁଥିଲେ।
ହଁ ତ ସେମାନେ ବହୁତ୍ ଟାଇମ୍ ଖେଳି ଖେଳି ସେ ଅଭିଜ୍ଞତା ଟା ହେଇଯାଏ।
ଅଭି- ଏକ୍ସପିରିଏନ୍ସ ହେଇଯାଏ। ହଁ ନିଶ୍ଚୟ ଆମେ ଗୋଟେ କାମ କଲେ କଉଠି ଏକ୍ସପିରିଏନ୍ସ ହେଇଯିବ। ଆଜ୍ଞା -ଆଜ୍ଞା।
ହଁ ଆପଣ ଇଣ୍ଟରନାସନାଲ୍ ଆଉ ଯଉ ଅଛନ୍ତି ଆମର ଆନ୍ତର୍ଜାତିକ ଖେଳାଳି ତାଙ୍କ ଭିତରେ ଆପଣଙ୍କର ମାନେ ପ୍ରିୟ କିଏ?
ଇଣ୍ଟରନାସନାଲ୍ ତ ବିରାଟ୍ କୋହଲି ଓବେଶ୍ଲି।
ନାଇଁ ବିରାଟ୍ କୋହଲିଙ୍କ ପରେ ମାନେ ବାହାରର ଆମ
ବାହାର- ବାହାର ହେଲେ ଏବିଡ଼ିବ୍ଲିୟସ ଆଁ- ଆଉ କିଏ ଏବିଡିବ୍ଲିୟର୍ସ ଭଲ ଲାଗେ ଆଉ ହଁ- ବାଙ୍ଗାଲୋର ର ଫିଲ୍ସଟ୍
ଆପଣ ଯଦି ଆପଣ ଯଦି ଆର୍ ସି ବି ର ଫ୍ୟାନ୍ ତାହେଲେ ଆପଣ କ୍ରିସ୍ ଗେଲ୍ ଙ୍କର ବହୁତ୍ ବଡ
ହଁ କ୍ରିସ୍ ଗେଲ୍ ଏ ବିଡିବ୍ଲସ ସେ ସବୁ ଆମ ମତେ ବହୁତ୍
ହୁଁ ଏବେଡେବ୍ଲ ର ତ ଏବେ ବି ଆସିଥିଲେ ସେ ତ
ହଁ ସିଏ ତ ଭାଇ ମୁଁ ସିଏ ତ ବିଶ୍-ତାଙ୍କର ଭାଇ ଭାଇ ଗୋଟେ ଭାଇ ଚାରା ଗୋଟେ ବଢିଆ। ଆର ବର୍ଷ ଯେତବେଳେ ବ୍ୟାଟ ବଲେ କାନ୍ଦି ଆର୍ ବର୍ଷ ଯେତେ ପକେଇଲେ ଫାଇନାଲ ମୁଁ ଆମେ ସମସ୍ତେ କାନ୍ଦି ପକେଇଲୁ ମାନେ ବହୁତ ଅଠର ବର୍ଷ ପରେ ବହୁତ୍
ଆର ବର୍ଷର ଫାଇନାଲ୍ ଟା ତ ବହୁତ୍ ପୁରା ଏମିତି ଖୁସି ବାଲା ଥିଲା ସମସ୍ତେ କାନ୍ଦିଚନ୍ତି।
କାନ୍ଦିଚନ୍ତି ସମସ୍ତେ। ମାନେ ଏତେ ଆମକୁ ସଦାବେଳେ ଚିଡ଼ାନ୍ତି ଚେନାଇ ଫ୍ୟାନ ଏମ୍ଆଇ ଫ୍ୟାନ ସମସ୍ତେ ଚିଡ଼ାନ୍ତି କପ୍ ନେଇପାଆନ୍ତି କଣ ଖେଳ କଥା ଦେଖ ଖେଳ କଥା ଯ-ଗୋଟେ ପ୍ଲେୟର ଉପରେ ତ ହବନି। ଏ କଣ ଏବେ ଆର୍ ସିବି ଟିମ୍ ୱାର୍କ ହେଇ ଖେଳୁଥିଲେ ଆଗରୁ କଣ ଜଣେ ଦିଇଟା ପ୍ଲେୟାର ଖେଳୁଥିଲେ।
ଯଉଟା ଏଥରକ ଆ-ରାଜସ୍ଥାନ ରୟାଲସ୍ ସହିତ ହେଇଚି।
ହଁ- ହଁ ଠିକ୍ କହିଲ।
ରାଜସ୍ଥାନ ରୟାଲସ୍ ରେ ଏଥରକ ତାଙ୍କର ବୈଭବ ସୂର୍ଯ୍ୟବଂଶୀ ସବୁଠୁ ଅଧିକ ସ୍କୋର କରୁଥିଲା। ଆଉ ନହେଲେ କେହି ନଥିଲେ ହିଁ ଟିମ୍ ରେ।
ତାଙ୍କର ଖାଲି ଏଇ ବୈଭବ ସୂର୍ୟବଂଶୀ, ଜଇଶ୍ଵାଲ ଆଉ ଏଇ ଯଉ ଏ-ଆର୍ଚର ଏଇ ତିନିଟା ପିଲା ଖେଳିଥିଲେ। ଆଉ କେହି ଖେଳୁ ନାହାନ୍ତି। ଦେଖିଲେ କି ନାଇଁ ଜିତିଥାନ୍ତି ମ୍ୟାଚ୍ ଟା ଲାଷ୍ଟ୍ ରୁ ପ୍ରଥମରୁ ଚାରି ପାଞ୍ଚ ଟା ଜିତିଗଲେ ଲାଷ୍ଟ୍ ଆଡକୁ ଜିତିି ପାଇଲେନି। ସେମିତି ଆର୍ ସି ବି ସହ ସଦାବେଳେ ହଉଥିଲା ଏବେ ଦେଖନ୍ତୁ ଆର୍ ସି ବି ର ସମସ୍ତେ ଭଲ ଖେଳୁଚନ୍ତି କାହାକୁ କାଢିିବେ
ଏଥରକ ଟିମ୍ ବହୁତ୍ ଭଲ ସିଲେକ୍ସନ୍ କରିଚନ୍ତ୍।
କୁନାଲ ପାଣ୍ଡିଆ ତ ସିଏ ଭାଇ ସେ ମାନେ କେତେବେଳେ ଆଇକି କଣ ଖେଳିଦଉଚି ଜାଣିପାରିବିନି କୁନାଲ ପାଣ୍ଡିଆ। ଟିମ୍ ଡେଭିଟ୍, ଫିଲ୍ଡ ସଟ୍, ଭେଙ୍କଟେଶ୍ ଆର୍ ବି ବଢ଼ିଆ ଖେଳୁଚି। ଡେଭିଡ୍ ପାର୍ଟିକଲସ୍ ଆଉ ଥରେ ଆର୍ ସି ବି କୁ ଆସି ବହୁତ୍ ବଢିଆ ଖେଳୁଚି ଜସ୍ ହାଜେଲ୍ଉଡ୍ ଭୁବନେଶ୍ୱର କୁମାର୍ ସମସ୍ତେ ଭଲ ଭୁବନେଶ୍ୱର କୁମାର୍ -ହଁ। ରଜ- ରଜତ୍ ପାଟିଦାର୍।
ତାଙ୍କର ଷ୍ଟାର୍ ପ୍ଲେୟର୍ ଏବେ ବର୍ତ୍ତମାନ ଅ-ମାନେ ବର୍ତ୍ତମାନ ଯଉମାନେ ଏବେ ଟ୍ରେଡ୍ ହେଇ ଚି ମାନେ ଯଉ ଆଇିପିଏଲ୍ ଭିତରେ ଦେଖି ବର୍ତମାନ ବହୁତ୍ ସାରା ବଡ ବଡ ପ୍ଲେୟାର୍ ମାନେ ମାନେ ଅଲଗା ଅଲଗା ସବୁ ଟିମ୍ ମାନଙ୍କୁ ଯାଇଚନ୍ତି ତା ବିଷୟରେ ଆପଣ କଣ କହିବେ? ବର୍ତ୍ତମାନ୍ ତ ମୁମ୍ବାଇ ଇଣ୍ଡିଆନ୍ସ ରୁ ବର୍ତ୍ତମାନ୍ ବାହାରିଗଲେ ଆ ଆମର ଇଏ ପାଣ୍ଡିଆ ତ ସିଏ ବର୍ତ୍ତମାନ ପୁଣି ଯିବେ ହଁ- ଅଲଗା ଶୁଣା ଯାଉଚି କି ସେ ଆର୍ ସି ବି କି ଆସିପାରନ୍ତି ନହେଲେ ଏଲ ଏସ୍ ବି ଯାଇ
ହଁ- ହଁ ନିଶ୍ଚୟ- ନିଶ୍ଚୟ।
ତ କଣ କହିବେ ତା ବିଷୟରେ ବର୍ତ୍ତମାନ୍ ଯଉ ନୂଆ ନୂଆ ସବୁ ଟ୍ରେଡ୍ ହେଇଚି? ଛନ୍ତି, ଇଭିନ୍ ରେଷଭ୍ ରିଷଭପନ୍ଥୀ ବି ବର୍ତ୍ତମାନ ବ୍ୟାକ୍ କରିଗଲେ ଦିଲ୍ଲୀ।
ପାଣ୍ଠ୍ ହଁ ଦିଲ୍ଲୀ ଆଇଲେ କୁଲଦୀପକୁ ପଳେଇଆସିଲା ଲକ୍ଷ୍ନୌ ପଳେଇଆଇଲେ‌
ହଁ।
ହାର୍ଦ୍ଦିକ ପାଣ୍ଡ୍ୟାୟା ତ ଭଲ ଖେଳାଳି ଉଁ ଭଲ ବ୍ୟାଟ୍ସମ୍ୟାନ୍ ଭଲ ଇଏ ଜେଏ ରୋହିତ ଶହା ଯଉଁ ଆଗରୁ ଥିଲେ ତାଙ୍କୁ ଆଉ ଟିକେ କେତେଦିନ କ୍ୟାପ୍ଟେନ୍ସି ଦେବା କଥା ଆଉ।
ହଁ ମତେ ବି ସେୟା ଲାଗୁଛି।
ମାନେ ସେ ପାଞ୍ଚଟା କପ ନେଇଛନ୍ତି ଭଲ ଖେଳୁଥିଲେ ଅଚାନକ ଜଣକୁ କାଳିି ଦବ ମୁଁ ସେଇଟା ନୁହଁ
ଆଉ ଆପଣଙ୍କୁ ମିଷ୍ଟର ନାକ କେମିତି ପ ଲାଗନ୍ତି?
ମିଷ୍ଟର
ନାଗ
ମିଷ୍ଟର ନା କିଏ? ଓ ସେ ଯୋଉ ଆର୍ଶିବିର ହଁ ହଁ ହଁ ସିଏ ତ ବଢିଆ କମେଡି କରନ୍ତି। ବଢ଼ିଆ ଆଉ ମୋତେ ବହୁତ ଭଲ ଲାଗେ ଆପଣ କୋଉ ଟିମ ଆଇ ପି ଏଲ ରେ?
ସେ ତ ସବୁବେଳେ ରୁହନ୍ତି ନା ମାନେ ଆର ସିବି ର ସହିତ।
ବିଷ ସିଏ ତାଙ୍କର ନା ନା ଆପଣଙ୍କର କୋଉ ଟିମ ଆର ସିବି ଏ ଯଉ ଆଇ ପି ଏଲ ରେ?
ଆଜ୍ଞା।
ଆଇ ପି ଏଲଟା ଆପଣଙ୍କୁ କୋଉ ଟିମ ଭଲ ଲାଗେ?
ମୁଁ ବି ଆର ସିବକୁ ସପୋର୍ଟ କରେ।
ଆଚ୍ଛା ଆଚ୍ଛା ଭଲ ନା।
ଆଜ୍ଞା। ଆପଣ କ୍ରିକେଟ୍ ଖେଳିବା ଆଜ୍ଞା କ୍ରିକେଟ୍ ଖେଳିବା ବ୍ୟତୀତ ଆପଣ ଆଉ କଣ କରନ୍ତି?
କ୍ରିକେଟ ବୁଲେ ଏମିତି ସାଙ୍ଗସାଥି ସମତେ ବୁଲିବାକୁ ଭଲ ଲାଗେ ନଦୀ ନାଳ ପାହାଡ଼
ମାନେ ପାଖାପାଖି କୋଉ କୋଉ ଏରିଆ ସବୁ ମାନେ ବିଲିବାକୁ ଯାଇଛନ୍ତି?
ଆ ମୁଁ ମୁଁ ଆମୁତ ବର୍ତ୍ତମାନ ଭୁବନେଶ୍ୱରରେ ରହୁଛି ଭୁବେଶ୍ୱରରେ ମୋତେ ଓଲ୍ଡ ଟାଉନ ଭଲ ଲାଗୁଛି ବିନ୍ଦୁସାଗର। ଆଉ ଆମର ନୟାଗଡ଼ ମୁଁ ନୟାଗଡ଼ରେ ସବୁଆଡ଼େ ବୁଲେ ପର୍ବତ ଫର୍ବତ ଝରଣା ଫରଣା ମତ ମତେ ଭଲ ଲାଗେ।
ବାହାରେ କୋଉଠି କୋଉଠି ବୁଲିଛନ୍ତି ଆପଣ?
ନାଇଁ ସବୁ ଏରିଆ ଯଉ ଏରିଆ କହିବୁ ସବୁ ଏରିଆ
ଆଚ୍ଛା ନ-ନୟାଗଡ଼ର ସବୁଠୁ ପ୍ରସିଦ୍ଧ ଖାଦ୍ୟ କଣ?
ଛେନା ପୋଡ଼ ହାଁ ହାଁ ଆମର ଗର୍ବ। ଛେନାପୋଡ଼ ଦିବସ ହଉଛି ଆମର ଏବେ ଗଲା ଡେଟା କହୁଛି ଆଜ୍ଞା ସେଇ ଏ ଏପ୍ରିଲ ଏକ ନା କେବେ ଗୋଟେ ଏପ୍ରିଲ ନା ମେ ଏକ ନା କଣ ଦଶ ଦ ଦଶ ଏଗରା ଭିତରେ ହଁ ଡେଟା ମନେ ନାହିଁ ଆକଚୁଆଲି ମୋତେ ଭଲ ଲାଗେ ମୁଁ ଆଗରୁ ପିଲା ବଳୁ ଖାଇନି। କିନ୍ତୁ ଉଁ ମଝିରେ ଥରେ ଖାଇଲି ଏବେ ଏକ ବଢ଼ ଦେଖାଯାଉଛି ଛେନାପୋଡ଼ ବହୁତ ଭଲ ଲାଗେ ଛେନାପୋଡ ଆପଣ ଖାଇଛନ୍ତି କେବେ ନୟାଗଡ଼ ଛେନାପୋଡ?
ହଁ ମୁଁ ତ ସେଇ ପାଖରେ ତ ମୁଁ ତ ସବୁବେଳେ ଖାଏ।
ଆଚ୍ଛା ଆଚ୍ଛା, ଆପଣଙ୍କୁ ବି ଅଛି। ନୟାଗଡ଼ର ମତେ ସବୁ କୋଉ ଏରିଆ ମୁଁ ଜାଣିନି ମାନେ ଲୋକ ବି ଜାଣିନଥିବେ ଏମିତି ଏରିଆ ମୁଁ ଜାଣିଛି ନଦୀ ପାହାଳ ଆଃ ସବୁ ଝରଣା ମନ୍ଦିର ସାଙ୍ଗସାଥି ବି ବହୁତ ବୁଲିଛି।
ଆଚ୍ଛା ନୟାଗଡରେ ଗୋଟେ ନୟାଗଡରେ ଗୋଟେ ବହୁତ ଉଷ୍ମ ପ୍ରଷ୍ମ ବଣ ଅଛି ବହୁତ ବହୁତ ପ୍ରସିଦ୍ଧ ମଧ୍ୟ ସେଇଟା କହିପାରିବେ ତା ନା ଟା କଣ ଅଠି ତ ଖୋର୍ଦ୍ଧାରେ ନା?
ଆଚ୍ଛା ନୂଆଡ଼ୁ ଉଷ୍ ଉଷ୍ମ ପ୍ରଶବନ କଣ କଣ କେଉଁଠି ଅଛିିବ ନୂଆଡ଼ୁ?
ତଳବୋଇ ଯାଇନଥିବେ କେବେ?
ଯାଇନଥିଲି।
ଏକ୍ଟୁଆଲ୍ଲି ସେଟା ଏତେ ମାନେ ଏତେ ବିକଶିତ ହେଇନି। କ ମାନେ ସରକାର ବି ତା ଉପରେ ଏତେ ମାନେ ପଦକ୍ଷେପ ନେଇନାହାନ୍ତି। ମୁଁ ଏଇଟା ବହିରୁ ପଢିଥିଲି ତ ମୁଁ ଆପଣଙ୍କୁ ପଚାରିଦେଲି?
ଡେଭଲପ କିଛି ନାଇଁ। ବାହାର ଜିଲ୍ଲାରେ ଯେମିତି ଡେଭଲପମେଣ୍ଟ ହେଇଛି ଆମର ଆଡ଼େ କିଛି ଡେଭଲପମେଣ୍ଟ ନାହିଁ।
ନା ନା ସେଠି ତ ଲୋକମାନେ ବହୁତ ଏକଜୁଟ ଆଉ ସେଠି ମିଳିମିଶି ବି ଲୋକମାନେ କାମ କରନ୍ତି ଆଉ ସେଠି ତ ମୁଁ ଦେଖି ଯଦି ମାନେ ଏମିତି ଟୁରି ମାନ କୋଉ ମାନେ ବର୍ତ୍ତମାନ ମାନେ ଯୋଉ ଜିଲ୍ଲା ବେଶୀ କରୁଛି ଲୋକମାନେ ମିଳିମିଶି ତାହେଲେ ନୟାଗଡ଼ ସବୁଥିରେ ଟପରେ ରହିବ କାରଣ ମୁଁ ଦେଖିଆରେ ସେଠି ବୈଷ୍ଣବ ଦେବୀଙ୍କର ଗୋଟେ ନୂଆ ମନ୍ଦିର ଖୋଲା ହେଇଛି ତାପରେ ରାମ ରାମଙ୍କର ଗୋଟେ ମନ୍ଦିର ଗୋଟେ ପ୍ରତିଷ୍ଠା କଲେ ଅ ଫପିପୁର।
ନୟାଗଡ଼ ଜାଗାର ଭଲ ଅଛି ନୟାଗଡ଼ ଜିଲ୍ଲା ଟିକେ ଯଦି ଡେଭଲପମେଣ୍ଟ ହୁଅନ୍ତା। ଟିକେ ଖୋଲନା ଭଲ ଭଲ ବ୍ରାଣ୍ଡର ଦୋକାନ ଫୋକାନ ଟିକେ ଯଦି ଖୋଲନ୍ତା। ଆହୁ ଟିକେ ବଢ଼ିଆ ଚାଲନ୍ତା।
ହଁ ଧୀରେ ଧୀରେ ତ ବର୍ତ୍ତମାନ ବଢୁଛି ନା ତାର ମାର୍କେଟ ସ୍ପେସ୍ ବି ବଢୁଛି। ଲୋକମାନେ ବି ବର୍ତ୍ତମାନ ବର୍ତ୍ତମାନ ପ୍ଲସ ଟୁ ସାଇନ୍ସ ତ ବର୍ତ୍ତମାନ ବିଜ୍ଞାନରେ ତ ବର୍ତ୍ତମାନ ସବୁଠୁ ଭଲ କରୁ
ସିଏ ତ ସବୁ ବର୍ଷର ନୂଆ ଗଡ଼ ରେକର୍ଡ଼
ଆଜ୍ଞା ଇଭେନ କଳା ଆଉ ବାଣୀ ଜ୍ୟରେ ବର୍ତ୍ତମାନ ପ୍ଲସ୍ ଥ୍ରୀ ପାଇଁ ବି ବର୍ତ୍ତମାନ ଲୋକ ବହୁତ ଭଲ କରୁଛି ଅଟୋନୋମସ କଲେ ଯେହେତୁ ରହୁଛି।
ସବୁଠୁ ଭଲ ପାଠପଢ଼ା ହେଉଛି ପ୍ଲସ୍ ଟୁରେ ନୟାଗଡ଼ ଅଟୋନମସ୍ କଲେଜ ତ ନେଲେ ନୟାଗଡ଼ କଣ କୋଚିଂ ସେଣ୍ଟର୍ ତ ଭଲ ଟାଗିଦ ପିଲାମାନଙ୍କୁ ଭଲରେ ପାଠ ପଢ଼ାପଢ଼ି ଭଲ କରେ ଭଲ ଭଲ କୋଚିଂ ଅଛି ଭଲ ଭଲ ସାର୍ ବି ଅଛନ୍ତି।
ଆପଣଙ୍କର ଶିକ୍ଷା ବ୍ୟବସ୍ଥା ଯୋଉ ଏନ୍ ଇ ପି ଟ୍ୱେଣ୍ଟି ଟ୍ୱେଣ୍ଟି ତା ବିଷୟରେ କଣ?
ଟିକେ ବହୁତ ଟିକେ ଝାଟିଆ ହେଇଯାଇଛି ପିଲାମାନଙ୍କୁ ଟିକେ ପ୍ଲସ୍ ଥ୍ରୀରେ ମୁଁ ଶୁଣୁଛି ଫିଲ୍ଡ ୱାର୍କ ଇଏ ସେ ସବୁ ଯୋଉ ଏତେ ଏରା କରିଦେଇଛି ଟିକେ ଇଏ
ମାନେ ଏମତି କଣ କହିଲେ ଅ ତାଙ୍କର ଏମତି ମାନେ ଖା ପାଠ ଯେତେ ପଢିବୁ ସେତେ ସାଇଟରେ କିଛି ଜିନିଷ ବି କରିବୁ ସେଥିପାଇଁ ତାଙ୍କୁ ବହୁ ପ୍ରୋତ୍ସାହନ ଦିଆହେଇଛି ନୂଆ ନୂଆ ଜିନିଷ ଆଣିଛନ୍ତି ଏ ଆଇ ବି ପିଲାମାନଙ୍କୁ ଶିଖେଇବେ ଷ୍ଟାଣ୍ଡାର୍ଡ ଥ୍ରୀରୁ ବୋଲି କହୁଛନ୍ତି।
ହଁ। ପ୍ରାୟ ପିଲାମାନେ କହୁଛନ୍ତି ବି ଟିକେ ହଇରାଣ ହଉଛନ୍ତି ବୋଲି କହୁଛନ୍ତି ମୋ ସାଙ୍ଗ ସାଥି ବହୁତ ପଢୁଛନ୍ତି ନୟାଗଡରେ। ପ୍ଲସ୍ ଥ୍ରୀ କରୁଛନ୍ତି।
ଆଜ୍ଞା।
କଥା ହେଇ ଖୁସି ଲାଗିଲା ଆପଣଙ୍କ ସହିତ ନୂଆ ନୂଆ ଜିନିଷ ସବୁ
ହଁ ଆଜ୍ଞା ଆଜ୍ଞା ଠିକ ଅଛି ଓକେ ଆଜ୍ଞା ଆଜ୍ଞା।
ଆଜ୍ଞା।